ହାଲୋ! ହୁଁ କଉନୁ?
ଆଉ ଆଜି ସକାଳୁ କଣଅଁ କରୁଥୁଲୁ?
କିଛି ନାହିଁ ଖାଇକି ଏଇନା ଉଠୁଚି ଆଉ।
ଆଁ
ଖାଇକି ଏଇନା ଉଠିଲି।
ଖାଇକି ଉଠିଲୁ। ଆଉ ରୋଷେଇବାସ କିଛି ଆରମ୍ଭ କରିନୁ। ସକାଳର ଜଳଖିଆ ପାଇଁ କିଛି ପ୍ରସ୍ତୁତି କରିନୁ।
ଉହ୍ ହଁ ରୁଟି ବାସି ରୁଟି ଥିଲା। ଚାହା ଟିକେ ଲଗେଇ ଖାଇବି ଆଉ।
ହଁ, ଆଉ ତମ ବାବା, ମାମା ସେମାନେ କଣ ଖାଇଲେ ସକାଳୁ?
ଏମାନେ ସେ ଯୋଉ ଉଁ ମାମା ପଖାଳ ଖାଇବେ, ଉଁ ପୁଅ ବି ପଖାଳ ଖାଇଆସିଲା।
ଆଉ ଉହୁଁ ଉଁ ହଁ ପୋସ୍ ସ୍କୁଲ ଗଲା।
ହୁଁ, ଆଉ ତ ସ୍ବାମୀ ଆଜି ଆସିବେ ପରା?
ଆଜି ଆସିବେ ତତେ କହିନି ତ?
ନା, ନି ଆଜି ରାତିରେ ଆଜି ଗାଡିରେ ବସିବେନି କି?
ହଁ ଆଜି ବସିବେ କେଜାଣ କହୁଛନ୍ତି ଏବ ଉଁ। କଉଛନ୍ତି କଣ କହୁଥଲେ ତ କଣ ଟାଇମ୍ ହୁଅ ନ ଯେମି ହୁଅ କଣ ଖୁଲେଇବ।
ହଁ। ଆଉ ଖାଇବାକୁଗା ଦିପହରେ କଣ ରୋଷେଇ ଅଛି।
ଦିପହରେ ଛତୁ ଆସିଥିଲା ଆଉ। ହଁ ଟେ ରଖ ବୁଧବାରଠୁ ଭଜା ଥୁଆ ହେଇଥେଲା।
ତରକାରୀ କରିବୁ।
ହଁ।
ଆଉ କଣ ଖାଲି ଭାତ ଛତୁ ତରକାରୀ ନା ଆଉ କଣ ତା ସାଙ୍ଗରେ ଆଇ
ହ।
ଭାତ ଛତୁ ତରକାରୀ ନା ତା ସାଙ୍ଗରେ ଆଉ କିଛି
ଭାତ ଛତୁ ଝୋଳରେ ଆଉ କିଛି ନାହିଁ। ହେଇ ଆମ୍ବ ଟିକେ ଅଛି ଆଉ ସେତିିକି ଆ
ହଁ।
ହଁ।
ଆଉ ବଢିଆ ଆଉ ସେ ଖା ଖାଇବୁ ଆଉ ଆଉ କିଛି ଆଜି ଆମିଷ ତୁ ଆଣିଲୁନୁ ନାଇଁ।
ନା
ହଁ ଆମର ବା ଆଜି ଆମି ଷ ବାବା ଆଣିଛନ୍ତି ଆଉ ଖାଇବା ପାଇଁ ଆଉ ଆମର ତ ଶୁକ୍ରବାର ବୁଧବାର ଯେମିତି ହେଲେ ଖାଇବେ ସେ ଯାହା ବି ହୁଏ।
ହୁଁ।
ଅ ତୁ ଥିଲୁ ବୋ ତ ବୋଲି ଯାହା ଆଉ ଟିକିଏ ବଡ ମାଛ ଟିକେ ଆଣୁଥିଲେ। ଆଉ ଖାଉଥିଲୁ ଆଜି ଅଣିଛନ୍ତି ପୁଅ ପାଇଁ ଆଣିଛନ୍ତି ଭାରି ଦି ଚାରି ପିସ ଲି ବଡ ମାଛ ଆମର ଟିକେ ଏ ଯୋଉ ଛୋଟ କଣ୍ଟିଆ ମାଛ କଣ ଆଣିଛନ୍ତି କହିଲେ ଆଉ ଉଁ ଉଁ ଝିଅ ଏଟା ଟିକେ ଭାଜିକିନା ଆମର ଟିକେ ସୋରିଷ ଦେଇ ଏଇନା ଟିକେ ଝୋଳ କରିଦବୁ ଯେ ଖାଏ ମୁଁ ଗଲେ ହଉ କିଣିକି ଆଣିଥିଲୁ ପୁଅର ଅରୁଆ ଭାତ କାଲିକି ରାନ୍ଧିଥିଲି ଥୁଆ ହେଇଛି ସେ ଭାତ ବଢା ହଁଁ ତାକୁ ଟିକେ ଗରମ କରିଦେଇଥିଲି କାରଣ ଫ୍ରିଜ ଟା ଖରାପ ଅଛି ନା ଫ୍ରିଜରେ ପୁରୋଇନି। ସେମିତି ବାହାରେ ଗରମ କରି କରିକାନା ତାକୁ ଦିଇଥର ଲେଖା ରଖିଛି।
ହୁଁ।
ଆମର ଟିକେ ବାପ ଝିଅଙ୍କର ଟିକେ ଉଷୁନା ଭାତ ବସେଇଛି ଆଉ ମାଂସଟାକୁ ଟିକେ ହଳଦୀ ଲୁଣ ଗୋଳେଇକି ନା ଧୋଇକିନା ହଳଦୀ ଲୁଣ ଗୋଳେଇକିନା ଖରଡୁଛି। ଆଉ ସୋରିଷ ଜିରା ଲଙ୍କା ବରପୁରେଇକି ତାକୁ ବାଟିବେ ଆଉ ପିଆଜ ରସୁଣ ଦେଇି କେ ଆଉ ସେ ମାଛ ଟିକେ ତରକାରୀ କରିବି ଖାଇବୁ ଆଉ ଟିକେ ସାଲାଡ ମାଲାଡ ଯାହା ଟିକେ ପିଲା ଖାଇବା ଟିକେ ଭାତରେ ସେୟା ଖୁଆଇ ଦବୁ ଆଉ ଦେଖିବା ରାତିରେ କଣ ଅଲଗା କିଛି କରିବା ଆଉ
ହଁ ବାବା ବଧେ ଆଜି ଦିପହରରେ ଖାଇବେ ଗରମ ଗରମ
ହଁ ଆଜି ମହରମ ତାଙ୍କର ଛୁଟି ଅଫିସ ନା ମହରମ ଯୋଉ ବରବୟ ହେଲେ ଆଉ ସବୁ ସରକାରୀ ସ୍କୁଲ କଲେଜ ତ ଛୁଟି ଆଉ ଅଫିସ ବି ଛୁଟି।
ହୁଁ।
ଆଉ ସେ ପିଲା ବି ସେ ତ ଛୁଟିରେ ଅଛନ୍ତି ତ ମୁଁ ତାଙ୍କୁ ଦେଇଦେଇ ଇଏ ମନେଇକି ଥିଲା ଏଗାରଟା ବେଳେ ବାଜିଲେ ସେ ଟିକେ ଯିବେ ଫ୍ରିଜ ଟା ଆଣିବା ପାଇଁ କୋଉଟା ଭଲ ଭ୍ଲୁଟା ଏଇଠୁ ଆଣିବେ କି? ଆଉ ଭୁବନେଶ୍ୱରରୁୁ ଆଣିବେ ସେଥିପାଇଁ ଭାବି ନାହାନ୍ତି ଏଗାରଟା ବେଳକୁ ସେ ଲୋକଙ୍କୁ ଫୋନ କଲେ ସେ ଯାଦି କହିଲା। ତ ଭୁବନେଶ୍ଵର ଯିବେ ନହେଲେ ଏଇଠୁ ଆଣିବେ ଭାରି ସିଏ କହୁଚନ୍ତି ଏଇଠୁ ତ ସୁବିଧା। ବାଇକରେ ଆଉ ଯାହାହେଲେ ବି ପାଖରେ ନା ଆଉ ଯଦି ସୁ ହଁ କଣ ଦେଖିଆ। ଯଦି ସିଏ ବେଶୀ ନ କମେଇବେ ଆଉ ତ ଏଠୁ ଆଣିବେ ଭାରି ଆଉ।
ତମେ ଗାଡି ଭଡା ଟା ନବନି କି ପଇସା ଏଠୁକୁ ନେଲା ବେଳକୁ।
ଯେ ନାଇଁ ଯଦି ସିଏ ହଜାର ଟଙ୍କା ଖଣ୍ଡେ କମେଇଲା ତାହେଲେ ତ ସ୍ୟାଡେ ଯିବେନି। ଯଦି ତିନ ଚାରି ହଜା-ଦି ତିନି ହଜାର କମେଇଲେ ସେ ଯିବେ ଭୁବନେଶ୍ୱର ବୋଲି କୋହୁଚନ୍ତି। ଯେ ମନୁ ଭାଇ ର ଟାଇମ ଅନୁସାରେ ଯିବେ କାରଣ ସିଏ ଯୋଉ ଗୋଟେରେ ଯାଉଛି ଧର ତାକୁ ମୁଁ କହିବି ସାଢେ ବାରଟାରେ ଟିକେ ବାହାରିବାକୁ ସିଏ ବାହାରିପଇଲେ ଇଏ ବି ଯିବେ ଭାରି ସାଙ୍ଗ ହେଇକିନା ଯାଇକି ଖାଇ ଦେଇଥିବେ ଖାଇକି ଯିବେ ଭାରି ନେଇକି ଆସିବେ ହେରି ଆଉ ନହେଲେ ନାଇଁ ଏନା ଏଗାରଟା ବେଳେ ସିଏ କହିଛନ୍ତି ମୁଁ ଆସିକି ପଚାରେ ଯଦି ସିଏ ନ ଉ ଉଠେଇଲେ ସେ ଲୋକ ଫୋନ ଆଉ ଏ ଅମ୍-ହଜାରେ ପାଁ-ଦେଢ ହଜାରେ ପାଇଁ ଆଉ ଭାବିଲେ କିଛି ନାହିଁ ଏଇଠୁ ଆଣିବେ ହାରି କାରଣ ଖରାଦିନ ଫ୍ରିଜ ର ମାନେ ନିହାତି ଜରୁରୀ। ଆମେ ବି ଟିକେ ଆମ କାଲି ହନ୍ତା। ଆଉ କୋଉ ଜିନିଷ ହେଲେ ମୁଁ ତାଙ୍କୁ ସେୟା କହିଲି ମୁଁ କହିଲି ବାବା ଏଲେ ଟିକେ ଫିସଟା ହେଲେ ଦିନେ ଦି ଦିନେ ନ ମିଳିଲେ ମୁଁ ବି ହଁ ଗଡେଇ ଦେଇଥି ତାଲେ ହଉ ଦି ତିନି ଦିନ ଯାଉ ଆଣିବା କିନ୍ତୁ ଉଁ ଫ୍ରିଜ ରେ ଯେହେତୁ ପରିବା ପତ୍ର ସବୁ ଫଳମୂଳ ସବୁ ନଷ୍ଟ ବାହାରେ ରହିଲାରୁୁ। ଗରମ ଏବେ ମାନେ ଏବେ ବୋହୁତୁ ମାତ୍ରାରେ ଗରମ ହୋଉଚି ଆଉ
ହଁ ଯେ ମା ଭାତ ବାଢ଼ିଦେବି ହଁ
ଦହି କ୍ଷୀର ବି ଟିକେନାକୁ ଫ୍ରିଜରେ ରଖି ହୋଉନି। ଦହି କ୍ଷୀର ଗୁଡା ସବୁ ବାହାରେ ସେମିତି ରହିକି ସବୁ ସବୁ ମାନେ ସେମାନେ ଏମିତି କି କ୍ଷୀରରେ ସର ବି ପଡୁନି କ୍ଷୀରରେ ସର ବି ତ ଏ ପଟେଇ ଗୁଡା ନଷ୍ଟ ହ ହଁ ଆଉ ତାପରେ ଟିକିଏ ଯୋଉ ଶୁକି ଲଙ୍କାଗୁଡାକ ଯେ ସିଏ ସବୁତକ ଅମ୍-ପରା ସବୁ ସଢିଯାଇଚି ପରିବା ପତ୍ର ସବୁ ନଷ୍ଟ ହେଇଯାଇଚି ଗାଜର ଫେରେଇକି ଆସ୍ ଯାହା ରଖିଥିଲି ସବୁ ସଢିଯାଇଚି ଆଉ ସେଥିଲାଗି ଫ୍ରିଜଟା ତ ନିହାତି ଜରୁରୀ ସେଥିଲାଗି ଆଜି ଭାବିଚନ୍ତି ଯେ ହଁ ଭାବିଛନ୍ତି ଯେ ମୁଁ ଏଗାରଟା ବେଳକୁ ଫୋନ କରିବି ଯଦି ସେ ଲୋକ ଫୋନ ନ ଉଠେଇଲେ କି କିଛି ତାଙ୍କ ପଟୁ ତଥ୍ୟ ନଦେଲେ ଯେ ନାଇଁ ଆମେ ଯାଇପାରିବୁ ଏ ଯୋଉ ଆପଣ ଆସନ୍ତୁ ହଁ ନାଇଁ ଏତିକି ରେଟେ ନୋବୁ କି କଣ ଆଉ ଯଦି ଦେଖିବେ ଯେ ସିଏ ସେମ୍ ଆଜି କି ସେ ଫୋନ ନ ଉଠେଇଲେ ଯେମିତି ହେଲେ ଏଗାରଟା ସାଢେ ଏଗାରଟା ଭିତରେ ସାଢେ ଏଗାରଟା ଭିତରେ ଯାଇଁକି ଏଇଠୁ ନା ନେଇ ଆସିବେ ତି ହଁ। ଏବେବି ଯାହା ଦେଇଥିଲେ ଆଣିବାକୁ ଆଉ ମୁଁ ଖାଲି ଏଇଲେ ଭାତଟା ବସେଇଚି ଆଉ ଜଳଖିଆ ତ ସକାଳୁ କରିଦେଇଥିଲେ ଆଉ ସିଏ ବି ହେଲେ ଟିକେ ଆସିଲେ ବାବା ଟିକେ ଆଇଲେ ତାଙ୍କୁ ଟିକେ ଚାଟ୍ ଦିଏ ଆଉ ଟିକେ ସେଉ ପକେଇକି ଦେବି ଚାରେ ଖାଇଦେବେ କାରଣ ସକାଳେ ରୁଟି ଚା ଖାଇଚନ୍ତି। ଆଉ ପୁଅ ତ ଘରେ ଇଟିଲି ଆଉ ଚଟଣି ଆଣିଥିଲେ ବାବା ଦୋକାନରୁ ତାକୁ ବି ସିଏ ତାର ଖାଇ ମୁଁ ବି ମୋର ଚା ରୋଟି ଖାଇଦେଇଚି ତେଣୁକରି ଆଉ କିଛି ଆଉ କିଛି ବନେଇବାର ନାହିଁ। ଏମିତି ଆଉ। ଆଉ। ତ ଗରମ ଯୋଉ ହୋଉଚି ଆଉ
ନା ରିଚାର୍ଜ ମୋବାଇଲରେ କଲୁ ମୋବାଇଲରେ ମୋ ମୋ ମୋବାଇଲ୍ ରିଚାର୍ଜ କଲୁ?
ହଁ ହଁ ମୋବାଇଲରେ ଠିକ୍ କରିଦେଇଚି।
ହଁ ଏ କଲ ଯାର କଲ ଯିବନି ତ?
ନାଇ ନାଇଁ ତୁ ଯେତେବେଳେ ମତେ କହିଲୁ ମୁଁ ସାଙ୍ଗେ ସାଙ୍ଗେ ତୋର ରିଚାର୍ଜ କରିଦେଇଛି କିଛି ଅସୁବିଧା ନାହିଁ। ହଁ ଆଉ। ଆଉ ତୋ
ଠିକ ବେଳକୁ ଫୋନ ର ଆଜିିବା ଦେଖି ଚାରି ଦିନ ହେଲାଣି ଦେଖଉଥିଲା ଆଜି କହିଲା କି ରିଚାର୍ଜ୍ ନ କଥା ହେଇପାରିବନି ଫୋନରେ ସେଥିପାଇଁ ରି ଚାର୍ଜ କଲେ ନହେଲେ ଗୋଟେ ଦିନ କଣ ଗଡିବ ଦି ଦିନ ତିନ ଦିନ ହେଲାଣି ଗାଲୋଉଥିଲି।
ହଁ ହଁ ଠିକ ଅ ନାଇଁ ନାଇଁ ଟାଇମ ପୂର୍ବରୁ ବି ରେଚର୍ଜ କଲେ କିଛି ନାହିଁ କାରଣ ତାର ଯୋଉଡ଼ିନ ତାର ଭ୍ୟାଲିଡିଟି ସ ରିବ ସେ ସେଇ ଦିନଠୁ ହିଁ ସେଇଟାକୁ ଗ୍ରହଣ କରିବ ନାଇଁ ଯେ ତମେ ଭାବିବ ଯେ ନାଇଁ ମୁଁ ଯେହେତୁ ଦୁଇ ଦିନ ପୂର୍ବରୁ କରିଛି ମୋର ସେଠି ନା-ନା-ନା ଦିନ ପୂର୍ବରୁ କି ଚାରି ଦିନ ପୂର୍ବରୁ କଲେ ବି ତାର ଧର ଦେଇଥିବ ତିରିଶ ତାରିଖ ନା। ଇଏ ଏଇ ଯୋଉ ପଇସା ଟା ତମେ ପକେଇବ ସେଇଟା ଏକତିରିଶ ତାରିଖରୁ ହିଁ କାଉଣ୍ଟ ହବ। ତେଣୁକରି ଆଗୁଆ ପକେଇ ଦେଲେ ବି କିଛି ଅସୁବିଧା ନାହିଁ।
ହଁ ଭଲ।
ହଁ ଆଉ ଏମିତି ଆଉ ଆଉ ତ ମାମା କଣ କରୁଛନ୍ତି?
ମା ତ ଏଇନା ବାହାରେ ଲଙ୍କାଟା କଣ କାଟୁଥିଲେ ଲେମ୍ବୁ ରସ କଣ ଆଉ।
ଆଉ ସେ ଯୋଉ ଆମ୍ବସରା ଟା ବନେଇଥିଲେ କେମିତି ବନେଇଥିଲେ ଟିକେ ବଢିଆ ଲାଗୁଥିଲା ସେ ଆମ୍ବ ସରା ଟା କେମିତି ବନେଇଥିଲେ ସେ ଆମ୍ବସରା।
କେନ୍ତି ଵନେଇଥିଲେ କେଜାଣି ପଚାରିଲେ ହବ। ହଲ ହେଇ ସେ ବୋଧେ
ତଥାପି ଯେମିତି ତୁ ତ ଦେଖିଥିବୁ ନା ଗୋଟେ ଆମ୍ବସରାଟା କେମିତି ମୁଁ ତ ସେମିତି ଆମ୍ବ ସରାକୁ ଏମିତି ଆମ୍ବକୁ ଚିପୁଡିକିନା ଶୁଖେଇଦିଏ ତା ଦେହରେ ଟିକେ ଚୁପୁଡି ଶୁଖାଏନି ସେମିତି ବି କରେନି ବେଳେ ବେଳେ ସେ ଭଲରେ ଶୁଖିପାରେନି ଖରା ଯୋଉ ବହୁତ୍ ମାନେ ଦରକାର ହୁଏ ତାକୁ ଗଙ୍ଗଳି ଆମ୍ବ ଟାକୁ ଭଲରେ ବହୁତ ଗୁଡେ ଆମ୍ବ ଚିପୁଡି ଦିଏ ତାକୁ ଟିକେ ଗ୍ୟାସ ରେ ଟିକେ ନାଗୁ ଲୁଣ, ଟିକେ ଲଙ୍କାଗୁଣ୍ଡ ଆଉ ଯଦି ଯୋଉଟି ଖଟା ଆମ୍ବ ଥିବ ଅଳ୍ପ ଟିକେ ଚିନି ପକେଇକିନା ତାକୁ ଟିକେ ଗ୍ୟାସରେ ଭଲରେ ଆଉ କଡେଇରେ ବସି ଫୁଟେଇ ଫୁଟେ
ମୁଁ ତ ହିଁ ତୋରିଠୁ ତୋରିଠୁ ହିଁ ଶିଖିକି ଆସି କରିଛି ତୁ ଯାହା କହୁଛୁ ସେୟା ମୁଁ ତ ତୋଠୁ ଶିଖିଥେଲି।
ହଁ ଟିକେ ମାନ ହଉ ସେଇଟା ତାହେଲେ ମୋଠୁ ଶିଖିକି କରୁଛ। ମୁଁ ଭାବିଲି ଯେ ତମର ଯୋଉ ବୋଧେ ଅଲଗା କାରଣ ମାନେ ବୟସ୍କ ଲୋକମାନେ ଟିକେ ବହୁତ୍ କିଛି ଜାଣନ୍ତି। ତ ମୁଁ ଭାବିଲି ତମ ମାମା ବୋଧେ କିଛି ଅଲଗା ଟା କରି ଭଲ ଲାଗୁଥିଲା ବି ଆଉ କିନ୍ତୁ ଏହା ତମର ଟିକେ ଚିନି ଟା ପକେଇନା ବଧେ ଟିକେ ଖଟା ଆମ୍ବ ଟିକେ ଖଟା ଖଟା ଲାଗୁଛି।
ହୁଁ।
ତ ମୁଁ ସେ ସବୁ କରିକିନା ତାକୁ ଶୁଖେଇଦିଏ ଶୁଖେଇଦେଲେ ମାନେ କମ୍ ଖରାରେ ବି ସିଏ ଶୁଖିଯାଏ ଜଲ୍ଦି। ଏମିତି ଛେଚେରା
ହୁଁ ହୁଁ।
ହଁ।
ଭଲଲ ଲାଗେ ଆଉ ହଁ।
ହୁଁ।
ହ ହଉ ତାହେଲେ ଏମତି। ଯାଆହଉ ଯୋଉଠୁ ଶିଖିକି ହୋଉ ପଛେ ବନେଇକି ତ କରୁଚ ମୁଁ ତ କରିପାରୁନି ଏକଲା। ମୁଁ ତୁ ଟିକି କରିକି ଦେଲେ କେତେବେଳେ କେମିତି ଖାଇଦେବି ଆଉ। ଏକେଲା ମଣିଷ କୁ କିଏ ଏତେ କରୁଚି। ମା ଥିଲେ ଟିକେ ସିଏ ସାହାଯ୍ୟ କରିଥାନ୍ତେ।
ହୁଁ।
ହଉ ଆଉ ଆଉ ତାହେଲେ, ତୋର ଖାଇବାର ନାହିଁ। ନାଇଁ କି।
ନା।
ଖାଇ ସାରିଲୁଣୁ ଜଳଖିଆ ଆଜି ବହୁତ ଶୀଘ୍ର ଖାଇଦେଇଚୁ। ବୋଧେ ଏଇ ପୁଅ ସ୍କୁଲ ଗଲା ବୋଲି ଖାଇଦେଇଚୁ।
ନାଇଁ ଶୀଘ୍ର ଯିଏ ତ ମୁଁ ଗାଧେଇ ଆଇଲା ବେଳକୁ ମା ତାଙ୍କର ରୁଟି କରିକି ବାବାଙ୍କୁ ଦେଇ ଦେଇ
ହ ହଁ ହଁ ହଁ ହୋଉ ପୂଜା ପୂଜି ଠାକୁର ପୂଜା କିଏ କରୁଚି? ତୁ କରୁଚୁ ନା ଶାଶୁ କରୁଚନ୍ତି?
ଉଁ ନାଇଁ ସା
ହଁ ଶାଶୁ ମୁଁ ସେଇୟା କହିଲି ତୋର ତ ଡେରି ଗାଧୁଆ ତୁ ଉଠିକି ପୂଜା କଲୁ ନା ନାଇଁ ଶାଶୁ କରିଦେଇଚନ୍ତି। ତୁ ଖାଲି ଏମିତି ସ୍ୱାହା ସ୍ୱାହା କରିଦେଲୁ, ସେଇଆ ଭାବିଲି ଅ ହଉ ତୁ ଯା ର ହଁ ମୁଁ ତୋରୋ କଣ ଖାଇବା ପିଆ ଯଦି ଅମ୍ ଶାଶୁ ଶଶୁରଙ୍କୁ ଦୋବୁ କଣ କରିବୁ? ମୁଁ ଯାଉଚି ମୋର ଟିକେ ମୋ ବାବା ଆସିଲେଣି। ତ ତାଙ୍କୁ ଟିକେ ଏଁ ଟିକେ ଚାହା ଆଉ ସେଉ ଟିକେ ଦେବି ସେ